ହାଲୋ, ଆଜ୍ଞା ମ୍ୟାମ୍ ନମସ୍କାର।
ନମସ୍କାର ମ୍ୟାମ୍, ହଁ ଆସୁଚି ପୁରା କ୍ଲିଅର ଆସୁଚି।
ଆଜ୍ଞା ଆଜ୍ଞା, ଆଉ କଣ କରୁଥିଲେ?
କିଛି ନାଁ, ଏମିତି ବସିଥିଲି ଆଉ ଟିକିଏ।
ଖିଆପିଆ ସରିଯାଉଚି ସାବାସ୍? ଆଚ୍ଛା, ଆଉ ଏବେ ତ ଖରା ଛୁଟି, ଆପଣଙ୍କର ବି ଛୁଟି ଥିବ ନା କୁଆଡ଼େ ଯାଇଥିଲେ କାମରେ?
ନାଇଁ ନାଇଁ, ଛୁଟି ଅଛି।
ଆଚ୍ଛା, ଆଉ ଆଜିର କଣ ଲଞ୍ଚରେ କଣ ଥିଲା ପଖାଳ ନା ଗରମ?
ପଖାଲ, ଏତେ ଗରମରେ କଣ ଶୁଖା ଖାଇବି।
ହଁ ହଁ ଶୁଖା ଭାତକେହି ଆମେ ଗରମ କିଏବି କେହିବି ଖାଇପାରୁନୁ ସମସ୍ତେ ପଖାଳ ଭାତ ଖାଉଚୁ।
ହ ପଖାଲ ଆଉ ଭଜା, ସେ ମସଲା ଆଉ ତ କିଛି ଭଲ ଲାଗୁନି। ହଁ ଭଜା ସେଇଟା ବି ଭଲ ଲାଗୁଚିହଁ। ସେଟା ବେଷ୍ଟ ଖାନାଉ ହଁ ମୋର ଫେବରାଇଟି ସାଙ୍ଗ।
ଆଚ୍ଛା ଆ ଆଉ ନନଭେଜ ବାରରେ ଆଇଁଷ ଆଇଁଷ ଖା
ହଁ ମୁଁ ଖାଏ ଦେଖିକିନି ମୁଁ ଖାଏ। କମ୍ ମାନେ ସେତିକି ବି ନାହିଁ।
ହଁ ଆଛା ଆଉ ଆପଣଙ୍କରବି ତ ଆସୁଛି ରଜ। ଆଉ ଗୋଟେ ବଡ ସେଲିବ୍ରେସନ ଓଡିଶାର ଆଉ କଣ କେମିତି ରଜ ସେଲିବ୍ରେସନ ସେପଟେ କଣ କେମିତି ହୁଏ?
ମୋଟେ ହୁଏନି ଆମ ପଶ୍ଚିମ ଓଡିଶାରେ ରଜ ସେଲିବ୍ରେସନ ହୁଏନି।
ହୁଏନି ଆଉ ପିଠାପଣା କିଛି ସେମିତି ଓହୋ ମାନେ ଆମର ଏପଟେ ହଁ ହଁ ହଁ ହଁ।
ଫେଷ୍ଟିଭାଲ ସେପଟେ ତ ବହୁତ ବଢିଆ ମୋ ସାଙ୍ଗମାନେ ଅଛନ୍ତି ସେପଟେ ସେମାନେ ସମସ୍ତେ ସ୍ତେ ଦିଅନ୍ତି ଭିଡିଓ ଫିଡିଓ ଛାଡନ୍ତି ଭଲ ଲାଗେ ଦେଖ
ହୁଁ ହୁଁ ହୁଁ। ଓହୋ ସେମତି କିଛି ନାହିଁ ଯେମିତି ଆମର ଏପଟେ ପୁରା ଝିଅ ମାନେ ମାନେ ପ ପ ପ ମାନେ
ନା ଏପଟେ ବିଲକୁଲ ନାହିଁ ଏପଟେ ବିଲକୁଲ ନାହିଁ।
ଓହୋ। ଆଚ୍ଛା ଆଉ ଆମେ ଆସିଛନ୍ତି କେବେ ବୁଲିବା ପାଇଁ ଏପଟକୁ ଆସିଛନ୍ତି? କିନ ଆସିନାହାନ୍ତି।
ନା ମୁଁ ଯାଇଛି ସେପଟେ ଯାଇ ମୋ ସାଙ୍ଗ ମାନେ ସବୁ
ହୁଁ ହୁଁ। ହୁଁ ଆଉ ଫେମସ କଣ କୋଉ ଖାଇବାଟା କି କୋଉ ମାନେ ପୂଜା ପୂଜା ହେଲେ କୋଉଟା
ଆମ ଟେ ନୂଆଖାଇ
ନୂଆଖାଇ ନୂଆଖାଇରେ କଣ ମାନେ ରୋଷେଇ କଣ ହୁଏ? ଆଉ ତା ପୂଜାର ଏଇ ବିଧିଟା ମତେ ଟିକେ କହିଲେ।
ମାନେ ଲକ୍ଷ୍ମୀପୂଜା ଲକ୍ଷ୍ମୀ ଲକ୍ଷ୍ମୀ କୁ ପୂଜା ଲକ୍ଷ୍ମୀ ମାଙ୍କୁ ପୂଜା କରାହୁଏ ଯୋଉ ଧାନ ନୂଆ ଚାଷ କରାହୁୁଏ ସେ ତାକୁ ଭୋଗ ହଁ ସେଇଟା ଭୋଗ ଲଗା ହୁଏ ତାପରେ ହିଁ ଆମେ ସେ ମାନେ ନୂଆ ଚାଉଳଟାକୁ ଖାଇବୁ।
ମାନେ ଯୋଉ ଯୋଉ ପିଠା ବନା ହୁଏ ସବୁ ନୂଆ ଚାଉଳରେ ହିଁ ବନାହୁଏ।
ହୁଁ ନା ନା ସେମିତି ନାଇଁ ଗୋଟେ ଭୋଗ ଲକ୍ଷ୍ମୀ କଉ ଗୋଟେ ଏଇ କଣ ନୂଆ ଖାଇ ନୂଆ ଖାଇର ଯୋଉ ନୂଆ ଚାଉଳଟାସେ ସେଇଟା ଭୋଗ ଲଗା ହୁଏ ଲକ୍ଷ୍ମୀଙ୍କୁ ପିଠା ପନା ଟା ଏମିତି ଚାଉଲି ଯେମିତି ନର୍ମାଲ ବନା ହୁଏ ସେମିତି। ସୁଜିରେ ଚାଉଲରେ ହଁ ହଁ। ପି ଯୋଉ ପିଠା ଏଇ ଅର୍ଷା ତ ନାଇଁ ପିଠା ମଣ୍ଡା
ହଁ ମାନେ କାକରା ପିଠା ମଣ୍ଡା ପିଠା ଖ୍ଷିରି ଏସବୁ ହୁଁ ଆଉ ଚାଉଳରେ କଣ ଖେଚୁଡି କି କଣ ଏମତି ବନା ହେକି ଲକ୍ସମିଙ୍କ ପାଖରେ
ନା ପୁରା ଏମିତି ଧାନ ଟାକୁ ଆଣି ଆସନ୍ତି ଆଉ ଧାନ ଠୁ ମାନେ ଗୋଟେ ଗୋଟେ କ ରି ସେ ଚାଉଳକୁ କାଢନ୍ତି ଧାନରୁ। ସେଇଟା ମାନେ ଏମିତି ମୁଠାଇ ହେବ ହଁ ହଁ ଭାଙ୍ଗିକି ମାନେ ଭାଙ୍ଗି ମୁ ଠାଏ ତାପରେ ସେଇଟାକୁ ଗୁଣ କରିକି ଏମିତି ସେଇଠି ଆଉ କଣ କଣ ଦିଅନ୍ତି ଘିଅ କଣ କଣ ଦେଇକି ସେଟା ପୂଜା କରନ୍ତି ମୁଁ ବି ଜାଣିନି ସେଇଟା ଭଲସ। ଘିଅ ଦିଅନ୍ତି। ତାପରେ କଣ କଣ ଦିଅନ୍ତି ସେଇଠି ଆଉ ବାଟିକି ଏମିତି ଗ୍ରାଇଣ୍ଡିଙ୍ଗ କରିକି ନା ହାତରେ ହିଁ ସେଇଟା ସେଇଟା ତ ପୁରା ଚାଉଳ ଟା ପୁରା ଏମିତି ସ୍ମୁଥ ହି ଥିବ ସେଇଟା। ହେଇନଥିବ ସେଥିପାଇଁ ମଲା ସେଟାକୁ ସେମ ବାଟି ଦେଇକି ସେ ଭୋଗ ଲଗେଇକି ସମସ୍ତେ ଟିକେ ଟିକେ ଖାଆନ୍ତି ତାପରେ ଭା ତ ଭୋଗ ହେଇ ସାରିଲା ପରେ ତାପରେ ଖାଆନ୍ତି ଯୋଉ ପିଠା ମଡା ଭାତ।
ତାପରେ ସମସ୍ତେ ଯାହା ଘରେ ବନା ହେଇଥାଏ ଯୋଉ ଯୋଉ ପିଠାପଣା ଭଲ ମନ୍ଦ ତାକୁ ଖାଆନ୍ତି।
ସେଇଟା ଖାଆନ୍ତି ତାପରେ ଖାଇ ସାରିଲା ପରେ ସମସ୍ତଙ୍କୁ ବାହାରି ଗଲେ ଯାହା ବଡ ଲୋକ ଥିବେ ସମସ୍ତଙ୍କୁ ମୁଣ୍ଡିଆ ମାରିବି। ମାନେ ନିୟୁ ଇୟର ଆମଟା ସେଇଟା ନିୟୁୂ ଇୟର ମାନେ ଷ୍ଟାର୍ଟ ହୁଏ ଆମଏ ପଟେ।
ହଁ ମାନେ ଖାଇକି ଉଠିଲା ପରେ ସମସ୍ତେ ନୂଆ ପିନ୍ଧିଥିବେ ନୂଆ ନୂଆ ପିନ୍ଧଥିବେ ସେଥିପାଇଁ ମୁଣ୍ଡିଆ ମାରନ୍ତି।
ହବେ ନୂଆ ପିନ୍ଧିକି ସମସ୍ତଙ୍କ ମତେ ଖାଲି ଘରରେ ନୁହେଁ ମାନେ ଯାହା ଗାଁ ସାରା ସବେ ସମସ୍ତେ। ହୁଁ ଉ ବଡ ଲୋକଙ୍କୁ ଦେଖି ଯିବ ନା ମୁଁ ନୁ।
ହଁ ହଁ ହଁ ହଁ ମାନେ ଆଖପାଖ ଲୋକ ରିଲେ ଟିପ୍ ସି ହେଲେ କି କଣ ସମସ୍ତଙ୍କୁ ନମସ୍କାର ହବାର
ହଁ ସମସ୍ତଙ୍କର।
ଆ ଆଉ ଏଥିରେ ଉଁ ଖିରି ପିଠା ଆ ଏଇସବୁ ଜିନିଷ ବନା ହୁଏ ନା ହଁ ଆଉ ଏଥିରେ ନନଭେଜ୍ ଖାଇବେନି।
ନା ନନଭେଜ୍‌ ନାଇଁ ମାନେ ନେଷ୍ଟେ ଦିନରେ ଖାଆନ୍ତି।
ତା ନେଷ୍ଟେ ଦିନରେ ମାନେ ଆମର ନୂଆ ଖାଇ ଟା ପଡେ ଗଣେଶ ପୂଜା ଗଣେଶ ତାର ତ ଗଲା ତା ପର ଦିନ ହଁ ତା ପରଦିନ ତା ପର ଦିନ ନୂଆ ଖାଇ। ତା ପରଦିନ ଆପଣଙ୍କର ଯଦି ବାର ଥିବ ତାହଲେ ମାନେ ହବ ଆଇଁଷ ହବ ଖାଇବେ ସମସ୍ତେ। ହଁ ଯେମିତି ଆମର ଏପଟେ ଛୁଟି ହେଇଗଲା ରଜରେ ଘରକୁ ସମସ୍ତେ ଆସିଥାନ୍ତି ଯଦି ବାର ଥିବ ତ ଲ ବେସ୍ ଖାଇବେ ସେମିତି ଆପଣଙ୍କ ସେପଟେ ଆଉ କି ଆଜି ନୂଆ ଖାଇ ପର୍ ବ ସରିଗଲା ତ ଯବୁ ଆସିଥିବେ ନା ବାହାରେ ଯୋଉମାନେ ରହୁଥିବେ କି କଣ ସବୁ ତ ରହିଥିବେ ଘରେ ଥିବେ ତ ହଁ ହଁ ହଁ। ତ ନନ୍‌ଭେଜ୍‌ ଖାଇବେ ଆଉ।
ହୁଁ ହୁଁ ହୁଁ ନନ୍ ଭେଜ୍‌ ଖାଇବେ ସେ।
ଆଉ ଆପଣ କଣ ପୋଡ଼ପିଠା ବନେଇବ ମାନେ ଖାଇଛନ୍ତି କେବେ। ହୁଏ ଆପଣଙ୍କର ସେପଟ ହୁଏ। ଆଚ୍ଛା କୋଉ ପ୍ରୋସେସ କରନ୍ତି ଜାଣିଛନ୍ତି ନା ଜାଣିନାହାନ୍ତି।
ନା ମୁଁ ଜାଣିଲି କିନ୍ତି ଖାଇଛି ଆପଣ ମାନେ ପୁରା କ ମାନେ ଭଲ ସେ ତୁ ଜାଣିବୁ ବତେଇ ପାରିବି କହନ୍ତୁ।
ହଁ ହଁ ଜଗା ଆପଣଙ୍କ ଚାଉଳ ଜାଣିଛନ୍ତି ନା ଚାଉଳ ଯୋଉଟା ଅଛି।
ହଁ ହଁ ହଁ।
ଗୁଣ୍ଡ କରା ହେଇଗଲା ତ ଯେମତି ମଣ୍ଡା ପିଠା ଲାଗି ଜନ୍ତୁଣୀ ହଉଚି। ମଣ୍ଡା ପିଠାରେ ଆମେ କଣ ଖାଲି ଲୁଣ ଲୁଣ ପକେଇକି ତାର ମାନେ କଭର୍ ଟା ଜନ୍ତୁଣୀ ଟା ଲୁଣ ପକେଇ ଦଉଚି ତ ପୋଡପିଠା ପାଇଁ ଏମି ମିଠା ଦରକାର ମିଠାରେ ଆମେ ଗୁଡ ପକେଇଦେଲେ ସେ ଯନ୍ତୁଣୀ ପାଣି ରେ ଗୁଡ ପକେଇଦେଲେ ବାକି କି ଯଦି ଛେନା ପକେଇବାର ଅଛି ପକେଇ ଦେଲେ ଯାହା ମସଲା ଆମକୁ ହେଲେ ଯେନ୍ତି ଗୁଜୁରାତି ତେଜ ପତ୍ର ବାସ୍ନା ପାଇଁ। ପକେଇଲେ ନଡିଆ କୋରା ପକେଇଲେ ନଡିଆ ପାତି ପକେଇଲେ ଯଉ ଖଣ୍ଡ ଖଣ୍ଡ ନଡିଆ। ତ ପକେଇଲେ ତାପରେ ପାଣି ଯଦି ଫୁଟିଲା କି ଆମେ ଙ୍କୁ ଯଉ କାକରା ପାଇଁ ଆଉ ମଣ୍ଡା ପାଇଁ ଜନ୍ତୁଚେ ସେମିତି ଆମେ ଜନ୍ତିଲେ ତ ସେଇ ଗରମ୍ ଗରମ୍ ଜନ୍ତାଟା ଗୋଟେ ଆମର ବେଲା ଭଳିଆ ମାନେ କୁଣ୍ଡ ହଉ କି ଟିକେ ମୋଟାଳିଆ ର ସିଲଭର୍ ର କିନ୍ତୁ ମୋଟା ବାଲା ହେଇଥିବ କୁଣ୍ଡ ହଉ ନହେଲେ ପିତ୍ତଳର ବି ଚଳିବ
ଓହୋ।
ଆ ଫର୍ଚା ଜାଗା ମାନେ ତସଲା ତସଲା ଯୋଉଟା ଆମେ କହୁଚୁ ହେଲା ତ ତା ଦିହରେ ତ ତା ଚୁଲିରେ ଟା ହୁଏତ ପୋଡା ହେଇକିରି ଆଉ ମୋଟା ଟା ହୁଏ ପୁରା। ହୁଁ ମୋଟା ହଁ ମୋଟା ହେଇକିରି ହୁଏ। ତ ଏଟା ସେଠୁ ଆ ମାନେ ସେତିବେଳେ ଟିକେ ନିଆଁ କମେଇ ଦିଅନ୍ତି ଆଞ୍ଚ କମେଇ ଦିଅନ୍ତି କାରଣ ଏଟା ବସିବ ନା ପୁରା ଯେମତି ଷ୍ଟିମ୍ ରେ ଆମର ବସୁଚି ନ ହଁ। ତ ସେଇଟା ପତ୍ର ଦିଆ ହେଇଗଲା ଘିଅ ବି ତା ଦିହରେ ଦିଆ ହେଇଗଲା ମାନେ ଥାପିବା ପାଇଁ ଘିଅ ଦିଆ ହେଇଗଲା। ଆଉ ଜନ୍ତୁଣୀରେ ବି ଘିଅ ପଡିଗଲା ପୁରା ଗୁଆ ଘିଅ ଆଉ ବୋଉ ତା ଦେହରେ ତେଜ ପତ୍ର ହେରିକା ପସିଥିବ ଏତେ ବାସ୍ନା ହଉ ଥିବ ଯେ ସେଟା ଆଉ ସେଇ ଜନ୍ତ୍
ପୁରା ବହୁତ୍ ଟେଷ୍ଟି ଲାଗେ ବହୁତ୍ ଟେଷ୍ଟି ମୋ ସାଙ୍ଗ ମାନେ ମୁଁ ପଢୁଥିଲି ସେଠି ହୁଁ।
ହଁ ଗର୍- ଗରମ୍ ଗରମ୍ ପୁରା ଥପା ହବ ମାନେ ଚପଲ ମଧ୍ୟରେ ପୁରା ଥାପା ହବ ହ ଥାପା ହେଇକି ସେଟା ପୁରା ଧିମା ଆଞ୍ଚରେ ଚୁଲି ଦିହରେ ପୁରା ବସିବ ବସିକିରି ଆସ୍ତେ -ଆସ୍ତେ- ଆସ୍ ସ୍ତେ ଫୁଲ ନାଇଟ୍ ଜଣ ଜଣ ଅଛନ୍ତି ଆମ ଘର ମାନଙ୍କର କଣ କରେ ରାତିରେ ବସେଇ ଦେଲେ ସକାଳୁ ହେଇଗଲା ଆର ଆମେ ସକାଳୁ ସବୁ ଖାଇଲୁ କଟା ହେଲା ତ ଉପରେ ନିଆଁ ମାନେ ଘଷ୍ ଘସିର ନିଆଁ କି କାଠ ଅଙ୍ଗାର ନିଆଁ ଉପରେ ବି କଭର୍ ହେଇକିରି ପୁରା ନିଆଁ ଦିଆ ହେଇଥିବ ହଁ ଆଉ ତଳେ ବି ନିଆଁ ଦିଆ ହେଇଥିବ ସିଏ ସଠୁ ଧିମା ଆଞ୍ଚରେ ପୁରା ପଡି ଯାଇଥିବ ହଁ। ଆଉ ସ୍ମୋକି ଫ୍ଲେଭର୍ ସ୍ମୋକି ଫ୍ଲେଭର୍ ତା ସାଙ୍ଗରେ ସେ ଯୋଉ ବାସ୍ନା ଆଉ
ହୁଁ -ହୁଁ -ହୁଁ। ସେଇଟା ନାଇଁ ନି ଆମ ଟାଇମ୍ ରେ କଣ ହଉଥିଲା କି ପୁରା ହଷ୍ଟେଲ୍ ରେ ଆମେ ଥିଲୁ ନା? ଯେତେବେଳେ ହଷ୍ଟେଲରେ ଥିଲୁ ଆମେ ସେତେବେଳେ ମୋ ସାଙ୍ଗ ମାନେ ନେଇକି ଆସନ୍ତି। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ।